ହ୍ୟାଲୋ।
ହଁ।
ହଁ କୁହ?
ଇଲୋ ସାଙ୍ଗ ନା ବସିଥିଲି।
ଓ ହଁ ବସିଛି।
ଖାଇସାଇଲଣି?
ନାଇଁ।
କଣ ପାଇଁ ଏତେ ଲେଟ୍?
ହଁ ଲେଟ୍ ଅଛି ଆଉ।
ଓ ହୋ ଆଉ କିଏ ରୋଷେଇ କରିଥିଲା?
ଉଁ ସେମିତିଆ ନର୍ମାଲ
ଓ ହୋ।
ଗରମ ଭାତ, ଡାଲମା, ସାଲାଡ଼, ଆମ୍ବ
ଓୁ ହୋ ହଁ ଆଉ କୁଆଡେ ବୁଲିବା ଯାଇନା?
ନାଇଁ ବୁଲି ଯାଇନି ଯିବି ରଜରେ।
ଓ ରଜ ଡ୍ରେସ ହେଇଗଲାଣି?
ହୁଁ।
କଣ ନେଇଛି ଶାଢ଼ୀ?
ଶାଢ଼ୀ।
ଓୁଁ ହୁଁ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଭଲ। ଭଲ ଅଛନ୍ତି, ସମସ୍ତେ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହଁ ଚିହ୍ନିପାରିଲି।
ହ ହୁଁ, ଆଉ
ଆଉ ସମସ୍ତେ ଭଲ ଅଛନ୍ତି ଆଉ ମୁଁ ବି ଭଲ ଅଛି। ଆଉ ବହୁତ ଗରମ ହଉଛି।
ହଁ ଏଠି ତ ଗରମ କେତେ କାଲେ ବର୍ଷା ହେଇକି ହେଲାଣି।
ହଁ ପରା କାଲି ସବୁଦିନ ଦି
ନ ହଁ କେତେ ଜୋରରୁ ପୁରା ପବନ ଆସିଥିଲା ଦେଖିନଥିବ। କେତେ ଜୋର ପବନ ବିଜୁଳି ଘର କଡ଼ି କେତେ ଜୋରୋ ମାରୁଥିଲା।
ହଁ ବହୁତ ଜୋରେ ପବନ ହଡଘଡି ମାରୁଛି। ବର୍ଷା ହଉଛି ତା ପୁଣି ତା ପର ଦିନକୁ ସେଇ ଗରମ।
ଖରା ବା
ବାହାରେ ବସିଲେ ବି ଘରେ ଗରମ, ଘରେ ବସିଲେ ବି ଗରମ କୋଉଠି ଟିକେ ଥଣ୍ଡା ହେଇଲାଗୁନି।
ନା। ବହୁତୁ ମାନେ ପବନ ମାନେ ବର୍ଷା ଆସିକି ବି ହଉନି ଜମା।
ହଁ।
ମଣିଷ କେମିତି ରହିବ? ସେଠ ସମସ୍ତ ହଁ ସମସ୍ତେ ଏବେ
ଥଣ୍ଡା ଲାଗୁଛି କିନ୍ତୁ ତାପରେ ଗରମ।
ହଁ ସମସ୍ତେ ଏସିି ଲଗେଇଦେଲେ କାର ଫ୍ୟାନ ଚାଲୁନି ଆମ ଗାଁ ରେ କୋଡିଏ ନା ପଚିଶ ଟା ଏସି ଲାଗିଛି। ପୁରା ଗରମ ହଁ ମାନ ସମସ୍ତଙ୍କ ଘରେ ଲାଗିଛି, ଆମ ଫ୍ୟାନ ଚାଲୁନି ସମସ୍ତେ ଏସି ଲଗେଇ ଦେଲେ ସବୁ ଟାଣି ଦଉଛି ଆମର ଅଛି ଟ୍ରାନ୍ସମିଟର ଅଛି କେବି ର ତାପରେ ସେଥିରେ ତୁ ସମସ୍ତେ ଏସି ଲଗେଇ ଦେଇଛନ୍ତି ତ କଣ ହବ?
ହଁ ସମସ୍ତଙ୍କ ସୁବିଧା କୁ ଦେଖିବା ଦରକାର ନା ଆଉ।
ହଁ ସେମାନେ ନିଜ ସୁବିଧା ଦେଖୁଛନ୍ତି ଆମ ତା ଆଉ ଆମ ସମ ତାଙ୍କର ସୁବିଧା ଦେଖୁନାହାନ୍ତି।
ହଁ ସେଥିପାଇଁ ଗ ମାନେ ପ୍ରବଳ ଗରମ ହଉଛି ତାପରେ ସେ ମାନେ ଗୁଳୁଗୁଳି ହଉଛି ବସି ହଉନି ଜମାରୁ ଏତେ ଗରମ ଲାଗୁଛି।
ଏତେ ଏବେ ତ ସେ ଯାହା ହଉଛି ରାତିରେ ତ ଆହୁରି ଶୋଇଲା ବେଳେ ମାନେ ଫ୍ୟାନ ତ ଚାଲୁନି ତ ଚାଲୁନି ପବନ ବି ଦଉନି ଜମା।
ହଁ ମୁଁ ଏକରେ ଛାତ ଉପୁରକୁ ପଳଉଛି ସନ୍ଧ୍ୟାବେଳେ ବସୁଛି।
ଆମେ ବି ଏଇ ଏଇ କଥା ହେବା ପାଇଁ ଆମେ ବି ସାତ ପରେ ବସିବ ଆଜି ନ ତଳେ ଅଛୁ ଗରମ ପବ ଅ ପବନ ଦଉଛି ତ ତଳେ ବସିଛୁ। ହେଲେ ଆମେ ବି ମୁଁ ବି ଦି ଦିନ ହେଲା ଛାତ ଉପରେ ବସିକି କଥା ହଉଛି।
ହୁଁ, କଥା ମାନେ କଣ କହିଲ ମାନେ ଗ ଛାତ ଉପରେ ଟିକେ ଗରମ ଲାଗୁନି ଥଣ୍ଡା ଲାଗୁଛି।
ଅମ୍ ଲାଗୁନି ଟିକେ ଥଣ୍ଡା ହଉଛି, ସେଇଥିପାଇଁ ଆଉ କଣ?
ସନ୍ଧ୍ୟା ବେଳେ ଟିକେ ଭଲ ଲାଗୁଛି ବସିବା ପାଇଁ ତ ରୋଷେଇ ସାରିକି ପଳଉଛି ଛାତ ଉପୁରୁକୁ।
ହୁଁ ଏବେ ଯାହା କଥା ହେଇ ପାରଛି ସନ୍ଧ୍ୟା ବେଳେ ତ ଜମା ଟାୱାର ହ ଇଏ ହଉନି। କଟି କଟି ଯାଉଛି ଖାଲି।
ହଉ ସବୁଦିନ ତ ଏତେ ଜୋରେ ଗରମ ହଉଛି ଆଉ ରହିିବି ହଉନି। ରୋଷେଇ କେମତି ଶୀଘ୍ର ସାରିକି ଶୀଘ୍ର ମାନେ ଖାଇବା ପିଇବା ସାରଦେଇ
ଚୁଲି ପାଖରେ ବସିବାକୁ ଇଚ୍ଛା ହଉନି।
ହଁ ବା ବହୁତ ଜୋରେ ଗରମ ଲାଗୁଛି ଇଆଡେ ନିଆଁ କୁ ଆଡେ ଗରମ୍
ହଁ ଥଣ୍ଡା ଦିନ ଭଲ।
ହଁ ସବୁଠୁ ଭଲ ଶୀତ ଦିନ ମତେ
ଏ କିନ୍ତୁ ରାତି ପାଇଁ ଭଲ ନୁହେଁ। ଏଇ ଦି ଦେବେ ଚୁଲିରେ ବସି ଏ ରୋଷେଇ କରିବା ପାଇଁ ଟିକେ ଭଲ।
ହଁ କିନୁ ମତେ ସବୁଠୁ ଭଲ ଲାଗେ ଇଏ ସବୁଠୁ ଭଲ ଲାଗେ ଶୀତ ଦିନ। ସେଇଟା ଘୋଡେଇ ଘାଡେଇକି ଶୋଇ ପଡିବ ସକା ଖାଳୁ ଉଠିବ ଭଲ ମାନେ ଖାଇବା ପିଇବାରେ ଟେନସନ ନାହିଁ।
ଯା ହଁ। ଖରା ଦିନ ତ କିଛି କରିହଉନି ଘରେ ଭିତରେ ତ ରହି ହଉନି ପଦାରେ କଁ କେମତି ରହିହବ? ଆଉ
ଆଉ ଏମିତି ଚାଲିଛି ଆଉ ରଜ ପାଇଁ କିଣା କିିଣି ସରିଗଲାଣି?
ନା ସେମତି କିଣାକିଣି ହେଇନି ହବ
ହବ ମାନେ ଏବେ କଣ ଦିପହରେ ଯେତେବେଳେ ସଖାଳୁ ତ ଗରମ ହଉଛି ଯାଇ ହଉନି।
ନା। ହଁ ଯିବ ତ କେତେ କେତେବେଳେ ଯିବା?
ହୁଁ। ମୁଁ ଭାବୁଛି କାଲି ଯିବି ଆଉ କିଛି ଅଛି ବାକି ଅଛି ତାକୁ କିଣିକି ଆଣିବି ଆଉ
ଓହୋ। ସକାଳେ ତ ଯିବ ଯେବେ ସାତେଟା ମାନେ ସାତଟା ପୂର୍ବୁ ପରୁ ଯିବ ସେବେ ସେତେବେଳେ ଏତେ ଖରା ହଉନି। ଦଶଟା ପରେ ତ ପୁରା ଜୋର ଖରା ହଉଚି ପୁରା ଚାରଟା ସାଢେ ଚାରଟା ପାଞ୍ଚଟା ପର୍ଯ୍ୟନ୍ତ ତ ଖରା ରହୁଛି।
ହଁ।
ତାପରେ ଏ ଗୋଟେ ଗୋଟେ ଦିନ ରହି ରହିକି ବର୍ଷା ପଳେଇ ଆସୁଛି ବର୍ଷା ହଉଛି।
ଉ ହୁଁ।
ହୁଁ। ଆଉ
ଆଉ ଏମିତି ମାନେ ଖରା ହେଲେ ଲୋକମାନଙ୍କର ଦେହ କଣ ହେଇଯାଉଛି। ପ୍ରବଳ ମାତ୍ରାରେ ମାନେ
ଅ ଇଏ ମାନେ ମୁଣ୍ଡ ବୁଲେଇ ଦଉଛି କିଏ ମାନେ ହେଇଯାଉଛନ୍ତି।
ହଁ ବେଶୀ
ବେଶୀ ବୁଢା ଲୋକ କ ଏଇ ଛୋଟ ପିଲାମାନେ ଖେଳକୁଦ କରଛନ୍ତି ସେଇମାନଙ୍କୁ ଟିକେ ଡର ନହେଲେ ଆଉ ଯିଏ ଅଛନ୍ତି ତାଙ୍କ
କହ?
ଆଉ ହ ହୁଁ
କଣ କହିଲ?
କଣ କଇଲ?
ହଁ ହଁ ମୁଁ କହିଲି ଗଛ ପତ୍ର ବି ହଲୁନି ଏତେ ଜୋରେ ଗରମ ହଉଛି ପବନ ଦଉନି।
ସେ ଆମ ଏଠି ଟିକ ଟିକେ ଟିକେ ହଲୁଛି ତାପରେ ସେଇ ହଲୁଛି ବନ୍ଦ ହେଇଯାଉଛି ଏମତି ହଉଛି।
ହଁ ବା।
ନା ପବନ ତ ଦଉନି ଯେବେ ଦଉଛି ବର୍ଷା ଆସୁଛି ସେତେବେଳେ ଦଉଛି। ତାପ ତା ଆଗ ହିଁ ଯଉନି ଜମା। ଟିକେ ଟିକେ ଦଉଚି ପବନ।
ତମେ କଲେଜ ସରିଗଲାଣି ହଁ ନା ଏବେ କି ଗ୍ରାଜୁଏସନ ଚାଲିଚି?
ନା ମୁଁ କ ଗ୍ରାଜୁଏସନ୍ କରୁ
ଓହୋ ଫାଷ୍ଟ ଇୟର ଟା ଏଟା
ହଁ ହଁ
ହଁ ହଁ
ତମେ ତ ଖାଲି ପ୍ଲସ ଟୁ ନାର ଗ୍ରେଜ୍ୟୁଏସନ ସାଇଲନି
ମୋର ସରିଯାଇଛି
ତମେ ଗ୍ରାଜୁଏସନ ପଢିକି ତାପରେ
ହୁଁ ହୁଁ
ଉୁଁ ହୁଁ ଆଉ
ଆଉ ଏମିତି ଆଉ ଆଉ ମାନେ ରଜ ପାଇଁ ସପିଙ୍ଗ ଚାଲିଛି ଛି ସବୁ କିଣା କିିଣି ଚାଲିଛି ସବୁଦିନ ଯିବାକୁ ପଡୁଛି
ଆଉ ତ ରହିଲା ଛଅ ଦିନ ରଜକୁ ଚଉଦ ତାରିଖ ରଜ ନୁହେଁ କି
ହଁ
ରବିବାର ଦିନ ସେବେଠୁ ବର୍ଷା ହବ
ହଁ ସେବେଠୁ ବର୍ଷା ହେ ତା ପରେ ହେଇପାରେ
ଆର ବର୍ଷ ପୁରା ଫାଷ୍ଟ ରଜଠୁ ବର୍ଷା ହେଇଥିଲା
ହଁ ଆର ବର୍ଷ ଶୀଘ୍ର ମୌସୁମୀ ଆସ ଥିଲା ସେଥିପାଇଁ
ହଁ ମ ମାନେ ବର୍ଷକୁ ବର୍ଷ କମି କମି କମି ଯାଉଛି ରଜ ସବୁ ପର୍ବ ପର୍ବ
ହଁ ଆମେ ପିଲା ବେଳେ ଯେତେ ଥିଲୁ ସେବେ ରଜ ତିନି ଦିନ ଯାକ ବର୍ଷା ହୁଏ
ହଁ ପିଲା କଥା ଅଲଗା ବଡ ହେଇଗଲେ କଥା ଟା ଅଲଗା
ହଁ ଏବେ ସେବେ ପୁରୁଣା ଦିନ ଗୁଡା ଭଲ ଲାଗେ ଆଉ
ହଁ ପିଲାଦିନେ ଯେତେ ମଜା ଯେତେ ମଜା ମସ୍ତି ହଉଥିଲୁ ଏବେ ସେତେ ହେଇପାରିବୁନୁ ଆମେ
ହଁ ବଡ ହେଲେ ମାନେ
ହଁ ଆମେ ଆମେ ଯେତେ ପିଲା ଦିନରେ ମଜା ମସ୍ତି କରିଛୁ ତାପରେ ଯୋଉ ମାନେ ଛୁଆ ପିଲା ହଉଛନ୍ତି ସେମାନେ ଟିକେ ମାନେ ଖାଲି ମୋବାଇଲରେ ପଶି ଯନ୍ତି
ହଁ ସମସ୍ତେ ଆଜିକାଲି ସମସ୍ତେ ହଁ ସମସ୍ତେ ଆଜିକାଲି ମୋବାଇଲ ରେ ହଁ ପାଗଳ ହେଇଯାଇଛନ୍ତି
ଆଉ ଆଉ ସବୁ ଆଉ ଟିକେ ଯିଏ ହେବ, ସେମାନେ ତ ପୁରା ଆଉ ପୁରା ମାନେ ଛୋଟ ରୁ ପୁରା ଦେଖି- ଦେଖିବି ମୁଁ
ଯିଏ ଜନ୍ମ ହଉଛି ସିଏ ବି ମୋବାଇଲ୍ ଦେଖୁଛି।
ହଁ ଆମେ ତ ଆମେ ବଡ଼ ହେଲେ ବି- ଆମେ ନଉ ନଥିଲୁ, ଆମେ ପ୍ଲସ ଥ୍ରୀ ପରେ ନଉଛୁ ସେମାନେ ପୁରା ଛୋଟ ବେଳୁ
ହଁ, ପ୍ରଥମ କ୍ଲାସ ରୁ ନେବେ।
ହଁ ହଁ ତ ଆମେ ସାଇକେଲ ଯାଇକି ଅଷ୍ଟମ ନବମ ଶ୍ରେଣୀରେ ଶିଖିଲୁ। ସେମାନେ ପୁରା ଛୋଟ ବଳୁ ଶିଖିଯିବେ।
ହଁ ଛୋଟବେଳୁ ସେମାନେ ଶିଖି ଯାଉଛନ୍ତି।
ହଁ, ଆମ କଥା ଅଲଗା ଥିଲା, ତାଙ୍କ କଥା ଅଲଗା।
ହଁ।
ଆଉ
ଆଉ ତମେ ଭଲ ଅଛ? ତମ ଦେହ ଭଲ ଅଛି?
ହଁ ତ ଦେହ ଭଲ ଅଛି।
ଆଉ, ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ, ସମସ୍ତଙ୍କ ଦେହ ଭଲ ଅଛି। ଟିକେ ଜେଜେମା ଜେଜେବାପାର ଦେହ ଭଲ, ଖରାପ ହେଇଯାଇଥିଲା। ମେଡିକାଲ ଯାଇଥିଲେ। ଭଲ ଅଛି।
ଆଛା, ହଁ। ରଜରେ ବୁଲା ବୁଲି କୁଆଡେ ଯିବ?
ଦେଖିବା ଯିବା କୋଉଠି, ମାମୁଁ ଘରକୁ, ନ ହେଲେ କୋଉଠି ଯିବା ତ ଗରମ ହଉଚି କିଏ ଯିବଟି, ମୋ ବା- ଭାଇ ଜଣଙ୍କ ବାହାଘର ଅଛି। ତୁ ଯା ଦେଖିବା। ଯିବାନି ତ, ବାହାଘର ଅଛି ଏଗାର ତାରିଖି ଦିନ।
ଓହୋ, ବାହାଘରରେ ବହୁତ ମଜା ହୁଏ।
ହଁ।
ଭଲ ଲାଗେ, ମାନେ ବାହାଘରରେ, ମଜା ଲାଗେ ସବୁ ଭାଇ, ଭଉଣୀ
ଆମ ଗାଁ ରେ କେବେଠୁ ହେଇ ନଥିଲା, ଏଇ ହେଲା, ଆଉ ମାନେ ମୋ- ମୋର ଗୋଟେ ଦାଦା ଲାଗିବେ, ତାଙ୍କର ହେଇଥିଲା, ତାପରେ ହେଇନି ଆଉ କାହାର ବାହାଘର।
ଓ ଆଛା।
ଜଣେ ଭାଇ ଅଛନ୍ତି